ହଁ ମୋ ଭଏସ୍ ଟା କ୍ଲିୟର ସୁଭା ଯାଉଛି ତ ଆପଣଙ୍କୁ?
ହଁଁ ଶୁଣାଯାଉଛି।
ହଁ ହଁ ଆପଣଙ୍କ ଭଏସ୍ ଟା ବି ଠିକ୍ ଅଛି ଆଉ ଆପଣ ଏବେ କଣ କରୁଛନ୍ତି?
ଏବେ ଏଇ ବସିଥିଲେ।
ଓ ହୋ ଆଉ କଣ ପଢା ପଢି ନା ହଁ ମୁଁ ତ ଜଷ୍ଟ୍ ଖାଇକି ଉ ଥିଲେ ଏବେ।
ଓ ହୋ।
ହଁ ଆଉ କଣ ପଢାପଢି କଣ ଏବେ ଚାଲିଛି?
ହଁ ଏବେ ମୋ ପ୍ଲସ୍ ଥ୍ରୀ ଚାଲିଛି ଏକ୍ଚୁଲି।
ପ୍ଲସ୍ ଥ୍ରୀ ସରିଛି ଅ ହଁ ମୋର ଏବେ ବି ଚାଲିଛି ତମର କୋଉ ଇୟର
ସେକେଣ୍ଡ ଡିୟର।
ଓ ହୋ ମାନେ ଫାଷ୍ଟ୍ ସେମିଷ୍ଟାର ସରିଯାଇଛି।
ସେକେଣ୍ଡ ଏ ଯୋଉ ଥାର୍ଡ଼ ସେମିଷ୍ଟାର୍ ହବ।
ଓ ଥାର୍ଡ ସେମିଷ୍ଟାର ହବ। ଆମର ଏ ସେକେଣ୍ଡ ସେମିଷ୍ଟାର ଟା ହବ ଏବେ ଆଉ। ଆମର ଟିକେ ଲେଟ୍ ରେ ଅଛି। ତମର ମାନେ କୋଉ ଅନରର୍ସ ତମର?
କମ୍ପ୍ୟୁଟର ସାଇନ୍ସ୍।
ଓ ହୋ ସେଲଫ୍ ଫାଇନ୍ସାସିଙ୍ଗ୍
ହଁ ହଁ।
ହୁଁ ମାନେ କୋଉଠ ଅ ମୋର ବୋଟାନି ଅନରର୍ସ। ହଁ ତୋମର କଣ କୋଉ ଜିଲ୍ଲାରେ ରହୁଛ? ଓ ହୋ କଟକରେ ଓ ହୋ ଆମର ଭୁବନେଶ୍ବର ଆଉ।
ଆଛା କଣ କଲେ ସହର ଆଛା।
ହଁ ମୋର କମ୍ପ୍ୟୁଟର ସାଇନ୍ସ୍ ଆସିଥିଲା ବି ଜେ ବି କଲେଜ୍ ରେ କିନ୍ତୁ ଯେହେତୁ ମୋର ପରିବାର ନ ଥିଲା ତେଣୁ କଲିନି ହୁଁ। ଆଉ ତମେ କୋଉ କଲେଜରେ ପଢୁଛ କଟକର?
ଅ ଉଦାନ ଅଟନୋମସ୍ କଲେଜରେ।
ଓ ହୋ ହୋ ହଁ ସେଇଟା କଣ ଗମେଣ୍ଟ୍ ଟା ନା କଣ ସେମି ଗମେଣ୍ଟ୍ ଓ ହୋ ସେମି ଗମେଣ୍ଟ୍। ଆଛା ଆଛା ଠିକ୍ ଅଛି ଆଉ କଣ ଭାବିଛ ଆଗକୁ କରିବ?
ଆଗକୁ ମୁଁ କିଛି ବି ସତରରେ ଏଇନା ମୁଁ ଯଦି ଯିବି ଏକ ବେଳକୁ ଗମେଣ୍ଟ୍ ଇନକ୍ଲିଉଡ୍ କରି ପାରିବି।
ଓ ଗମେଣ୍ଟ ପାଇଁ ମାନେ ଓ ସେଉରା ତ ପ୍ରିଫାର କରିବ। ସମସ୍ତେ କରାନ୍ତି। ତମର ଗୋଟେ ଏମ୍ କଣ ଅଛି ମାନେ ଜୀବନ ଗୋଟେ ଇଚ୍ଛା ଅଛି ଏଇଟା ମୁଁ ଗୋଟେ ହେବି।
ହଁ। ବେଶୀ ଦିନର ମୋ କମ୍ପିଟିସନ୍ ସବା ଆଗରୁ ନା ପୁରା ଫାଷ୍ଟ ରୁ ମୁଁ ଭାବିକି ର କିଛି ପାଇଲଟ୍ ହବା କଥା କି ସେଟା ହେଲେ ଘରର ଟିକେ ଇଏ ପାଇଁ ମୁଁ ଆ ଏତେ ଫୋର୍ସ କରୁନି କି କାହାକୁ କିଛି କହୁନି ସେ ବି ମୋ ଟ୍ରାଏ କରୁଛି ଏଇ ବର୍ଷ ତ ପଢାପଢି ଟା କଲେ ଆର ବର୍ଷ ଏକ୍ଜାମ ଦେବି ଏଧର।
ଏନ୍ ଡି ଏ ପାଇଁ। ପଢାପଢି କରୁଛ।
ନାଇଁ ଡି ଜି ସି ଏକ୍ଜାମ ପାଇଁ ପଢାପଢି କରିବି।
ଓ ଏନ୍ ଡି ଏ ପାଇଁ ବି ବୋଧେ ଯେ ପାଇଲଟ ହେରିକା ହେବେ ସେ ବି ବୋଧେ ଏନ୍ ଡି ଏ ପାଇଁ ବି ପଢାପଢି କରନ୍ତି।
ନା ସେଇଟା ସେଟା ଆର୍ମି ପାଇଲଟ ଅଲଗା ମୁଁ କମର୍ସିଆଲ ପାଇଲଟ କଥା କ
ଓହୋ କମ ସିଆଲ ପାଇଲଟ ହଁ ତାହେଲେ ଠିକ ଅଛି। ହଁ ତାହେନେ ସେଥିପାଇଁ ଟିକେ ପଢାପଢି ଚାଲିଛି ଆଉ।
ହଁ ନାଇଁ ଅ ଷ୍ଟାର୍ଟ ତ କରିନି ବଟ ଅ ଏମତି ଇଏ ହଉ ଛି ମୁଁ ଟିକେ ସୋର୍ଟସ ରୁ ଦେଖୁଛି କୋଉଠୁ ଟିକେ ପଢିଲେ ଭଲ ହବ କି କଣ ହବ। ତ ସେଇ ହିସାବରେ ମୁଁ। ଏଇ ଜୁଲାଇ ରୁ ଏଫେ ଜୁଲାଇ ଲାଷ୍ଟ ଆଡକୁ ପଢ଼ା ଷ୍ଟାର୍ଟ କଲେ ଆର ଅଛି ସେଇ ମାର୍ଚ୍ଚ ଏପ୍ରିଲ ଆଡକୁ ଏକ୍ଜାମ ହବାର ଅ ଛି ମୁଁ ସେଇଥିରେ ଦେବି ଏଥିରେ କ୍ଵାଲିଫଏ ହେଇଗଲା ତ ଠିକ ଅଛି। ହେଲେ କ୍ୱାଲିଫଏ ନ କରିକି ରହିଯିବା ମୋତେ ଗୋଟେ ଭଲ ଲାଗୁନି ମୋ ସେଲ୍ଫସାଟିସ କହିହବନି କି ମୁଁ କ୍ୱାଲିଫ ମୁଁ ଟ୍ରାଏ କଲିିନି ଆଉ ରହିଗଲି ଏମିତି।
ହଉ ଭଲ ଜିନିଷ ଆଉ ହଉ ଦେଖ ପଢା ପଢି କର। ଆ। ଯଦି ଚେଷ୍ଟା ଜାରି ରହିବ ଓକେ ଓକେ। ଠିକ ଅଛି ଏବେ ଏବେ ଆସୁଛି।
ହଁ।
ଓକେ ୱାନ ମିନିଟ ହଁ କଣ କୁହନ୍ତୁ ମୁଁ ଜଷ୍ଟ ଦି ସେକେଣ୍ଡ ରେ। ଏବେ ଏବେ କିୟର ଶୁ ଆ ମୋର ହୁଁ। ଆ ମୋର ସ୍ପେଶିଆଲି କହିବାକୁ ଗଲେ ଟିକେ ଇଚ୍ଛା ନାହିଁ ଏମିତି ମା ଜବ୍ ଫବ୍ ଏମିତି ସବୁ। ମୋର ଟିକେ ଏମିତି ଇଚ୍ଛା ନାହିଁ ଦେଖେ ହଁ ଦେଖିବା ନିଜର। କଣ ଗୋଟେ କରିବାକୁ କି ଗୋଟେ ଷ୍ଟାର୍ଟ ଅପ ହଉ କି ଆଜି। କାଲି କ ସବୁ ସ୍କିଲ୍ ବେସ୍ ନା ତେଣୁ କୁ କିଛି ଗୋଟେ। କିଲ କୁ। ଶିଖିକି ସେଇଥିରେ କିଛି ଯେମିତି କରିହବ ସେ ଉପରେ ଟିକେ ଦେଖୁଛି ଆଉ।
ଆଚ୍ଛା ବହୁତ ଭଲ କଥା ତ।
ହୁଁ ହୁଁ ଆଉ ତମେ କଣ ଦିନକୁ ଏବେ କେତେ ଘଣ୍ଟା କ ରହୁଚ।
ଓ ଆ ଫ୍ରି କହିଲେ ତ ମୋର। ଏବେ ଏକ୍ଜାମ ବି ସରିଛି ଖାଲି ପ୍ରାକ୍ଟିକାଲ। ସରିବ ଆଉ।
ହଁ ହଁ।
ଶୁଣା ହଉଛି କି?
କଣ କହିଲ ଟିକେ ଶୁଭା ଗଲାନି ଟିକେ ଭଏସ ଡିସକନେକ୍ଟ ହେଇଗଲା ତ।
ଆଚ୍ଛା ଆଚ୍ଛା ନାଇଁ ମୁଁ ଘରକୁ ଆସିଛି। ତ ଏବେ ଟିକେ ଫ୍ରି ଅଛି ତ ଏମିତି ବି ମୋ କଲ୍ ସବୁ ଧରି ଦେଇଛି ଖାଲି ରିସିଭ ହି କରି ପାରିବି ଆଉ କଲ କରିବି ପାରୁନି। ତ ମୁଁ ସେଇଥିଲାଗି ଗ୍ରୁପରେ କହିଦେଇଥିଲି କି ଯିଏ ଫ୍ରି ଥିବେ କରିଲେ ମୁଁ ଆଟେ କରିଦେବି ପଛେ।
ହଁ ହଁ ହଁ ଆଉ ୱାନ ଏଇଟି ମିନିଟ ହବ ନା। ନା ନା ନା ନା ନୂଆ ନୁହଁ ମୋର ସରିଯାଇଛି ଏଇଟା ଗୋଟେ ମୋ ମାମାଙ୍କର ତ, ଯେହେତ ତୁ ମାମା ଏଇନା ଟିକେ ବ୍ୟସ୍ତ ଅଛନ୍ତି ମୁଁ ଟିକେ କଥା ହେଇଯାଉଛି ଆଉ।
ଓହୋ।
ମୁଁ ଏଇଥିପାଇଁ ପଚାରିଲି କି ଫ୍ରି ଅଛ ନା ନାଇଁ, କାରଣ ଯଦି ଚାହିଁ ମାନେ ଚାହୁଁଚ ଚ, କିଛି ଆମର ଫ୍ରି ଟାଇମ୍ ଯେମତି ଘଣ୍ଟେ ଦିଘଣ୍ଟା ଦିନକୁ ଦେଇକି, ମନ୍ଥଲି କେମିତି ମା ମାନେ ଆରାମସେ ଦଶ ବାର ହଜାର ଇନକମ କରିହବ, ସେ ଜିନିଷ ଟା ଶିଖା ହଉଛି। ହୁଁ ମାନେ ଆମଭଳିଆ ପିଲା ମାନେ ଷ୍ଟଡି ଚାଲିବ, ଷ୍ଟଡି ସହିତ ମାନେ ନିଜର ଯୋଉ ଫ୍ରି ଟାଇମ୍ ରହିଲା ସେଥିରେ କିଛି ଶିଖି କେମିତି କିଛି ଇନକମ୍ ଜନେରେଟ କରିପାରିବ ସେଇ ଜିନିଷଟା ଶିଖା ହଉଛି। ସେଇଥିପାଇଁ ପଚାରିଲି ଯଦି ଇଣ୍ଟ୍ରେଷ୍ଟେଡ ଥିବ କହିଲେ ମୁଁ ମାନେ ଆଗକୁ କହିପାରିବି ଯେ ମତେ
ହଁ ହଁ ଇଣ୍ଟ୍ରେଷ୍ଟେଡ ଅଛି ମାନେ ଏଥିରେ ବେଶିକାଲି କଣ ଅଛି ଖାଉଛି ଏମତି
ହଉ ମୁଁ ଖାଲି ନାଇଁ ତା ଧେରେ ତ ସବୁ ପ୍ରପରଲି କହି ହବନି ତା ପାଇଁ ଗୋଟା ଗୋଟାଏ ଦରକାର ସେପାରେଟ କଲ, ଆଉ ଆଗକୁ ଡିଟେଲସ କହିଆକୁ ଯଦି ମୁଁ ଗୋଟେ ୱାର୍ଡରେ କହିବି ତମେ ଗୋଟେ ମାନେ ଏଇଟା ଜବ ନୁହଁ ହେଲା ଏଇଟା ଆଉ ଗୋଟେ ମାଇଣ୍ଡ ରଖ। ଆଉ
ହଁ।
ସ୍ଟାର୍ଟ ଅପ୍ ବା ଗୋଟେ ବିଜନେସ୍ ଭଳିଆ ଯୋଉଥିରେ କି, ଆ ସେଥିରେ ସବୁ ସ୍କିଲ୍ ଶିଖାଯାଏ। ସେ ସ୍କିଲ୍ ଯେତେବେଳେ ଚାହିଁବେ ଶିଖିକି ସେ ସ୍କିଲ୍ କୁ ତମେ ୟୁଟିଲାଇଜ କରି କାମ କରିବ, ସେଇ ବେସିସ ରେ ତମକୁ ପଇସା ମିଳିବ, ବୁଝିଲେ ନା? ହଁ। ତେଣୁ ଏଇ ଉପରେ ଆମେ ଗୋଟେ ସ୍ପେଶାଲି ନହେଲେ ମୁଁ କଲ କରିବି ଯେତେବେଳେ ଆପଣ ହେଇଥିବେ, ଅ ଏଇ ବିଷୟରେ ଟିକେ ଭଲସେ କଥା ହେଇଯିବେ ଠିକ ଅଛି।
ଆଚ୍ଛା ଏଇଟା ଏମତି ଜଏନ୍ କରିବା ପାଇଁକି ଏମତି କିଛି ପଇସା ଦରକାର ହଉଛି ନା ଏମିତି ନର୍ମାଲ ଜଏନ କରି
ନା ନା ନା ନା ଜଏନିଂ ଫ୍ରି। ମାନେ ମୁଁ ଏଇଥିରେ କଣ ପାଇଁ ଏତେ କହୁନି କହିଲେ, ଟିକେ ଏଇଟା ଯେହେତୁ ଗୋଟିଏ ଟିଏ ଆପ୍ ଟେ, ତେଣୁ ଏଥିରେ ଟିକେ ଡିଟେଲସ କହିଆକୁ କହିବନି।
ଆଚ୍ଛା। ଆପଣ ଏବେ ହଷ୍ଟେଲରେ ରହୁଛନ୍ତି ନା ଏମିତି ଘରୁ ଯିବା ଆସିବା?
ଆମର ଅଛି ନା ଘର ଭୁବନେଶ୍ଵରରେ। ହଁ ଅଛୁ ଆଉ ଭୁବନେଶ୍ୱରରେ। ଏଇଠୁ ଯିବା ଆସିବା କରୁଚି ଆଉ। ଆଉ ଆପଣଙ୍କର ଘରେ କିଏ କିଏ ରହୁଛନ୍ତି?
ଆଉ ମୁଁ ମୋ ମମି ଆଉ ଭାଇ, ଦିଦି।
ଭାଇ, ଦିଦି। ତମେ କଣ ତିନ ଜଣ? ଦି ଭାଇ ସରି ଗୋଟେ ଭାଇ ଦି ଭଉଣୀ। ବଡ କିଏ? ହଉ ହଉ ତମେ ମଜା
ନାଇଁ ସାନ ସାନ।
ଏଇ କଣ କରନ୍ତି ମାନେ ପଢ଼ା
ଭାଇ ବି ଜବ କରୁଚନ୍ତି।
ଓହୋ ଜବ କରୁଛନ୍ତି। ଆଉ ବଡ ଦିଦି?
ବଡ ଦିଦି ଜବ କରୁଛନ୍ତି, ହେଲେ ମ୍ୟାରେଡ ମ୍ୟାରେଡ଼ ସିଏ।
ଓହୋ ହୋ ଭଲ ଆଉ। ତମେ ପୁରା ସାନ ଆଉ ଚାଲଚି ତମର ପଢାପଢି ତାହେଲେ ଆଉ।
ହଁ।
ହଉ ଠିକ ଅଛି ଚାଲୁ ଆଉ। ଘରେ ସବୁ ଭଲ ଅଛନ୍ତି?
ତ
ହ୍ୟାଲୋ ହ୍ୟାଲୋ,
କଣ କହିଲେ?
ହଁ ମୁଁ କହିଲି ଘରେ ସମସ୍ତେ ବି କଣ ଭଲ ଅଛନ୍ତି ଟି?
ହଁ ହଁ ଭଲ ଅଛନ୍ତି ଆଉ ତମ ପଢାପଢି କେମତି ଚାଲିଛି?
ପଢ଼ାପଢ଼ି ତ ସେମିତି ଚାଲିଛି କିନ୍ତୁ ଆଜିକାଲିକା ଯଉ ପଢାପଢି ସମାନ ପଢାପଢି କଲେ ଯାହା ମିଳୁଛି ସେଇଟାକୁ ଦେଖି ଟିକେ ଇନଟ୍ରେଷ୍ଟ ଟା କମି ଯାଉଛି ଆଉ ନହେଲେ ସେମିତି ଚାଲିଛି ପଢାପଢି କାରଣ ଆଯି କାଲି କା ସେ ଯୋଉ ଡିଗ୍ରୀ ଆଉ ଯାହା ବିି ସବୁ ପଢ଼ାପଢି ଏତେ ମାଇନେ ରଖୁନି କାରଣ ତମେ ଯି ଜବ୍ କରିବାକୁ ବି ଯିବ ଗମେଣ୍ଟ ଜବ୍ ହ ପଢ଼ାପଢ଼ିରେ ହେଇଯିବ ଆଜିକା ତ ଗମେଣ୍ଟ ହେ ବହୁତ କଷ୍ଟ ତେଣୁ ବାକି ଯୋଉଠି ଜବ ରହିଲା ହେଇଠି ତମ ମାଗିବେ ତମକୁ ସ୍କିଲ ତମଭି ରେ କୋଉ ସ୍କିଲ୍ ଅଛି ଯେ ଆମେ ତମକୁ ହାୟର କରିବୁ।
ହଁ,
ହଁ ତେଣୁ ଆଗରୁ ଥିଲା ଏୟା କି ପଢ ପଢିଲେ ଚାକିରି ମିଳିଯାଉଥିଲା ଆରାମ ସେ ଆଗରୁ କଣ କିଏ ମାନେ ଲୋକ କମ ଥିଲେ ଚାକିରି ଗୁରା ଅଧିକ ଥିଲା କିନ୍ତୁ ଏବେ ଓଲଟା ହେଇଗଲାଣି। ଲୋକ ବଢିଗଲେଣି ଚାକିରି କମିଗଲେ ତେଣୁ ଅସୁବିଧା ଟିକେ ହଉଛି ଆଉ।
ଏବେ ସେ ପଟେ ଖରା ହଉଛି ନା ଏମିତି ବର୍ଷା ପାଗ ଉଠେଇଛି
ଖରା ମାନେ ଜଭର ଖରା ଏଇନା ଏସିଟା ଲଗା ହେଇଛି ବୋଲି ଟିକେ ତ୍ରାହି ମିଳୁଛି ନହେଲେ ପ୍ରବଳ ଖରା ହଉଛି ଇଆଡେ।
ହ ଖରା ତ ବହୁତ ଜୋର ହଉଛି। ଏବେ କିନ୍ତୁ ଏବେ ଟିକେ ବର୍ଷା ହଉଛି ତ ତ ଟିକେ ଥଣ୍ଡା ଲାଗୁଛି ହେଲେ ଖରା ଛଅଟା ବେଳୁ ଆଠଟା ବେଳ କି ଦଶଟା ବେଳ ଭଳିଆ ଖରା ହଉଚି
ଓହୋ ହୋ ଠିକ ଅଛି, ହଉ ମାନେ ମୁଁ କହିଲି ମୋ ଏ ନା ଟିକେ ମୋବାଇଲରେ କଣେ ଗିଲିଚ ତ ଶୋ କରୁନି କେତେ ମିନିଟ ହେଇ ଯଦି ଟାଇମ ହେଇଯାଏ ତାହେଲେ କହିକି କାଟିଦବ ହେଲା।
କଣଟା?
ମୁଁ କହିଲି ମୋ ମୋବାଇଲ ନା କଣ ଗ୍ଲିଚ ହେଲା ତ ମାନେ ଶୋ କରୁନି କେତେ ମିନି ଟ ହେଲାଣି ଯଦି ଟାଇମ ଟା ହେଇଯାଏ ମୁଁ
ହଁ ମୁଁ କହିଦେବି ହେଲେ କଲ ଟା ତମେ କାଟିବ କାରଣ ତମେ କରିଛ ନା ତମର ସେଇଟା ସମମିଟ ହେବ।
ଓହୋ ନାଇଁ ସେ ଦିଦି କହୁଥିଲେ ଯିଏ ବି କାଟି ଲେ ଚଳିବ ଯେ ହଉ ମତେ କହିଦବ ମୁଁ ଚେଷ୍ଟା କରିବି ହଉ ହଉ ଠିକ ଅଛି ଠିକ ଅଛି।